ଆଉ କଣ କରୁଚୁ?
ଏଇ ଶୋଇଥିଲି ଆଉ ତମେ କଣ କରୁଛ?
ମୁଁ ବି ଖାଇକି ଯଷ୍ଟ ଆସିଲି। ଆ କେ ମୋର ପନ୍ଦର ଟା।
ପନ୍ଦର ଟା?
ହଁ ଏବେ ବା ପନ୍ଦରଟା ହେଲା।
ଏଇଟାକୁ ମିଶେଇ କି?
ଏଇଟା ଷୋହଳଟା ହବ।
ହଁ।
ଚାରିଟା ମୋର ଫଲ୍ସ ଅଛି।
ଓ ଆଚ୍ଛା ଆଚ୍ଛା ଓହୋ ଫାଷ୍ଟକୁୁ କାଉଣ୍ଟ କରୁ ନ
ନା ନା କାଉଣ୍ଟ କରୁନି କଲଟା କାଉଣ୍ଟ
କିନ୍ତୁ ସିଏ କାଉଣ୍ଟ୍ କରୁଛି।
ହଁ ସିଏ କିନ୍ତୁ କାଉଣ୍ଟ କରୁଛି। ଆମେ କାଉଁଟ କରିବା ହଁ ସେଟା ତ ପଇସା କଟିବ ସେଇଟା ଆସିବନି ଯଦି ଚାରଟା ମର ଫଲସ ସେ ଚଟା ପଇସା ଆସିବନି।
ଆସିବ ଆସିବ।
ହୁଁ ଟେନ ମିନିଟ୍ ଆଟଲିଷ୍ଟ ଟେନ ମିନିଟ୍ କଥା ହବୁ। ତାଠୁ କମ୍ ହେଲେ ଆସିବନି।
ସେୟା ପା।
ହୁଁ।
ଏମତି ନଥାନ୍ତା ପାଞ୍ଚ ପାଞ୍ଚ ମିନିଟ୍ କଥା
ହଁ ପାଞ୍ଚ ମିନିଟ୍ ହେଇଥିଲା ଆରାମ ସେ ହେଇାଇଥାନ୍ତା ବହୁତ। ଦଶ ମିନିଟ୍ ଏ ହେଲା ବେଳକୁ ଅଧିକ ହେଇଯାଉଛି ହୁଁ ଆରେ ଆମେ ସିନା କହିଦେଉଛନ୍ତି ଆମେ କରିଦବା କିନ୍ତୁ ହଉନି ନା ଆମେ ସିନା କହିଦଉଛନ୍ତି କରିଦବା ହଁ ଏତିକି ଟା କରିଦବା ଚାରି ପାଞ୍ଚଟା ହେଲା କରିଦବା କିନ୍ତୁ ହଉନି।
ନାଇଁ ଆମେ ଖାଲି କହିଦଉଛି ଥରେ ଦି ଥର କଥାବାର୍ତ୍ତା ବେଳକୁ ଆଉ ପେସେନ୍ସ ପାଉନି।
ପେସେନ୍ସେ ପାଉନି
ଏଇ ଗୋଟେ କହିଲେ ଚିହ୍ନ ସତ କଥା ଅନେଷ୍ଟ ରିପ୍ଲାଏ ଦବ ହେଲା। ଏଥିରେ, ହେଇଥିରେ ଏବେ ସୋନାଲି ଦିଦି ତ ଆମର କିଛି ସୋନାଲି ଦିଦି ଥାଆନ୍ତେ। କି ସବ୍ୟ ଥାନ୍ତା। କହିଲ ଆମେ କେ ଜାଳ ଥାନ୍ତୁ, ଗୋଟେ ଦିନରେ ବୋଧେ ତିରିଶ ଟା ହେଇଯାଇଥାନ୍ତା। ଗୋଟେ ଦିନ, ରାତି ସାରା ଆମେ ଗପିଥାନ୍ତୁ। ଆମେ କହିଲୁ ଆମେ ଜମା କଥା ହଉଥିଲେ? କାମ ପଡୁଚି ବଲି କେମିତି କଥା କଥା ହଉଛି ପାଗଳ କୁକୁର ଭଳିଆ।
ହଁ, ନହେଲେ ଖାଲି ବେଳେ ତ ଆମେ ଏମତି କରି ବି, ନଥାଉ ଖାଲି। ଦେହୁରିଆ ବୋଲି ଆମେ କଥା ହେଉଛନ୍ତି।
ହ ଏ ଚିନା ଦିଦି, ଦେଖିଛ କି ମୋର ଯୋଉ ମାଟିଆ କଲର ହାପ୍ ପେଣ୍ଟ, ଗୋଟେ ମୁଁ ପିନ୍ଧୁନଥିଲି?
ହଁ, ହଁ। ଯୋଉ ସ-ଛୋଟ ଟା?
ହଁ।
ଏ କୋଉ କଣ ପାଉନୁ ନା କଣ?
ନା ବା।
ଓ, ହୋ। ନାଇ ତ ମୁଁ ଦେଖିନି ତୁ ନେଇନଥିଲୁ କି ଘରକୁ?
ନାଇ ଘରକୁ ନେଇନଥିଲି। ଏଇଠି କୋଉ-ରଖି ଯାଇଥିଲି। କୋଉ ସବୁ ବ୍ୟାଗ ଖୋଜି ସାରିଲିଣି।
ଏଇ ଯୋଉ ନୂଆ ଟା, ତ ଏଇଥର ଆ- ନୂଆ ଆଣିଥିଲୁ। ଯୋଉଟା ଏଥର, ଏହେ କୁଆଡ଼େ ଗଲା ଦେ ଖୁନୁ ଭଲ।
ମୁଁ ସବୁ ଦି ଟା ବ୍ୟାଗ ଟ୍ରଲି, ଫଲି ସବୁ ଦେଖି ସାରିଲିଣି, ପାଉନି।
ହଁ, ଘରକୁ ନେଇନଥିଲୁ ତ? ଦେଖିଦେଲୁନି ଆମର ରିୟାକ୍ ମା କଉଠି ରୁଠେଇ ଦେଇଥିମୁ। କାଳେ ବର୍ଷା, ମର୍ଷା ହେଇଥିବ, ତୁ ଛାଡି ଦେଇ ଯାଇଥିବୁ ଯଦି?
ବର୍ଷା ଦିଦି ପଚାରିଲି ଦିଦି କହିଲେ ମୁଁ ଜାଣିନି। ପାପାଲି ପଚାରିଲି ପାପାଲି ଦେଇ କହିଲା ମୁଁ ଜାଣନି। ରଶ୍ମି ଦିଦି କି ପଚାରିଛି ମୁଁ ଜାଣନି। ସୋନାଲି ଦିଦି ତ ଜାଣିନଥିବେ।
ହୁଁ ଦେଖି, ଆରେ ତୁ ସେ ଗଲା, ଯୋଉ ଦିନ ଘରୁକୁ ଗଲୁ ସେଦିନ ସୁଖେଇକି ଯାଇଥିଲୁ କି ଡ୍ରେସ?
କେଜାଣି, ସେଇ ତ କନଫ୍ୟୁଜରେ ଅଛି।
ଯେ ଦେଖୁନୁ ନହେଲେ ଆମେ କାଳେ ଆଣିକି ରଖିଦେଇଥିବୁ ରାଗ ମ୍ୟାଗ ରେ।
ଦେଖୁଛି ଦେଖୁଛି ଯୋଉ ଇଏ କଣ କହୁଥିଲି। ସୁନା ଦିଦି କେବେ ଆସିବେ?
ମତେ ସେ କାଲି କଲ୍ କରିଥିଲେ। ମୁଁ ତାଙ୍କୁ ଆଉ କଲ୍ କରିନି। ହଁ।
କେବେ ଆସିବେ କେଜାଣି।
ସେଇ ବୋଧେ ସେ କୋଡିଏ ଆଡକୁ ଆସିବେ, ବୋଲି ସେ ମତେ କହୁଥିଲେ। କହିଲେ ତମେ ଯେବେ ଯିବ ମତେ କହିବ। ମୁଁ କହିଲି ହଁ ମୁଁ ସେଇ କୋଡ଼ିଏ ପା ପାଖାପାଖି ଯିବି। ମୁଁ କହିବି।
ତୋର ଏକ୍ଜାମ କେବେ? ତାଙ୍କର ଏକ୍ଜାମ କେବେ?
ତାଙ୍କର ବି ସେ ଉଣେଇଶି ପା। ସରି ଅଣତିରିଶ ପା। ସମସ୍ତଙ୍କର ସେ ଅଣତିରିଶ।
ଓହୋ, ଅଣତିରିଶି ନା।
ଆଉ ବର୍ଷାଙ୍କର ଏକ୍ଜାମ୍ ଯେ, ସେଇଟା ହେଲା ଟେନସନ୍ ରେ ସେ ପୁରା ଅଛନ୍ତି ଡିପ୍ରେସନ କୁ ପଳେଇଲେଣି। ତା, ତାଙ୍କର ଏକ୍ଜାମ ପଡୁଛି ତିରିଶ ତାରିଖ ଦିନ, ହେଲା। ତିରିଶ ତାରିଖ ଦିନ ଏକ୍ଜାମ ପଡୁଛି ପୁଣି ତ-ତିନିଟା ବ ତିନିଟା ବେଳେ।
ଓହୋ। ଓ ଆମର ତିନିଟା ରୁ, ଚ-ଚାରିଟା।
ହୁଁ। ଶୁଣୁ ନୁ, ତିନ ଶୁଣୁ, ଶୁଣୁ, ଶୁଣୁ ଯିବା ଆସିବା କୋଉଠି ଜାଣିଛ ନା କୁଆଡେ? ସେ ଭୁବନେଶ୍ଵରରୁୁ ଆହୁରି ଚଉଦ କିଲୋମିଟର ହବ।
ଓହୋ। କାହାର ବର୍ଷା ଦିଦିଙ୍କର?
ହଁ। ହଁ ତାଙ୍କର ଅଛି ବର୍ଷାଙ୍କର। ମତେ କହୁଥିଲେ ମୁଁ ଯାଇଥାନ୍ତି ହେଲା। ଶୁଣନୁ ମୁଁ ଯାଇଥାନ୍ତି। ମୋର କଣ କହିନି ତା ପରଦିନ ମୋର, ଏସ୍ ଟି ପି ସପ୍ ପେପର ଏକ୍ଜାମ୍ ଅଛି ହାର୍ଡ ଅଛି। ହୁଁ, ଆଉ ଫୁଣି ଫଜି। ପୁଣି ଆଣିଛୁ କେତେବେଳେ ତୁ ଯିବୁ ଦେଖେ ତାଙ୍କର ହୋଉଚି ହଲ ଏଣ୍ଟ୍ରି ଅ ଏକ ସାଢେ ଦି ଗୋଟେ ଭିତରେ ହେଲା ସାଢେ ଦିଟା ଭିତରେ ତାଙ୍କର ହଲ ଗେଟ ବନ୍ଦ ହେଇଯିବ ହେଲା। ସାଢ଼େ ଦିଟା ବେଳ ହଲଗେଟ ବନ୍ଦ ହେଇଯିବ ତାହେଲେ ସେମାନେ ଏଇଠୁ କେତେବେଳେ ଯିବେ ଏ ବାରଟା ବଧେ ପାଖାପାଖି ହେଇଥିବ ଯିବେ ହେଲା। ବାରଟା ପୂର୍ବରୁ ବୋଧେ ବାରଟା ପାଖାପଖି ଗଲେ ସିନା ପହଞ୍ଚିବେ ବାରଟା ରୁ ବରମୁଣ୍ଡା ବସଶ୍ଟାଣ୍ଡ ରୁ ଚଉଦ କିଲୋମିଟର ହବ ଆମ ହାପିକି ପଚାରୁଥିଲି ହେଲା। ସେ କହିଲା କି ବରମୁଣ୍ଡା ବସ ଷ୍ଟାଣ୍ଡ ରୁ ଚଉଦ କିଲୋମିଟର ତାଙ୍କ ଯୋଉ କଲେଜ ଟା କଞ୍ଚି ସ୍କୁଲ ହେଲା।
ଓହୋ ଦିଦି ଏଇଥିରୁ କଣ ଇଏ ନାହିଁ। ସ୍ପିକର ଦେଇ କଥା ହବାକୁ।
ନା ବା ନାହିଁ ମୁଁ ବା ଏମିତି ଏମିତି କଥା ହଉଚି ଅଧାରେ ଅଛି ମୋର ପୁରା କାନ ରେ ନାହିଁକି। ପୁରା ଇଏ ରେ ନାହିଁ।
ସେୟା। ଛାଡ।
ଆ କିଛି ଅପସନ ନାହିଁ କିଛି ଅପସନ ନାହିଁ ଖାଲି କଟିବ ଅପସନ ଟା ଅଛି।
କଟି ଅପସନ ଅଛି ଠିକ କଟିକି ପଇସା ଲସ୍ ହବା ଅପସନ ଟା ଅଛି।
ଭାଇ
ମୁଁ ଭାଇ କି କହିଲି ମୁ ଭାଇ ଆଉ ଏମିତି ଏମିତି ସବୁ ଗୋଟେ କାମ ତମେ ସେତି କଥା ହୋଉଚୁ ସବୁ ଟ୍ରାନ୍ସସ ସବୁ କରିବାକୁ ଦିଅନ୍ତି। ମାନେ ତା ସହିତ ସବୁ ଦେବେ କରିବାକୁ ଭାଇ କହିଲା ଆରେ ସେ କିଛି ନୁହଁ ଏଥିପାଇଁ ସେ କରୋଉଚନ୍ତି କି ସେ ତାଙ୍କ ଆପ ପ୍ରମୋସନ କରୁଛ
ହୁଁ।
ମୁଁ କହିଲି ଏଇଥୀରେ କିଛି ପ୍ରୋବ୍ଲେ ହବନି। ସେ କହିଲା ନା ପ୍ରୋବ୍ଲେମ୍ କଣ ଆ ପ୍ରମୋସନ ହୋଉଚି ସେ ପଇସା ଦେବେ ତମେ ଯେତେ ତାଙ୍କର ଟା କମ୍ପ୍ଟ୍ କରିବ
ହଁ ହଁ ଓହୋ।
ମୁଁ କି ଯା ହଉ ଫ୍ରଡ ତ ନୁଆଁ ଆଟଲିଷ୍ଟି ପଇସା ଦେଇ ସତରୁ ପଇସା ଦେଲ ଭାବ ନଥିଲି ଏମିତି କଥା ହେଇକି ହଜାର ଟଙ୍କା ଏମିତି ଇନକମ କରି ଏଗାରଶହ
ସତରେ କିନ୍ତୁ ଫ୍ରାଡ ନୁହେଁ ନା ଆମେ ଡରି ଯାଇଥିଲେ ଫାଷ୍ଟ ଫାଷ୍ଟ ଲାଗୁଥିଲା କାଳେ ପଇସା ଆମର ଆସିବନି।
ଆସି
ଆସିଲା। ଆଉ ହଁ ମୁଁ କଣ କହୁଥିଲି ହଁ ତାଙ୍କ କଲେଜ ସେଇଠି ପଢିଚି ହେଲା ଶୁଣୁନୁ ସେଇଠି ହେଇଚି ତାଙ୍କ ସ୍କୁଲ ଯୋଉ ଏକ୍ଜାମ ତାଙ୍କ ସେଇଠି ପଡିଚି ତାଙ୍କ ତିନିଟାରୁ ଛଅଟା ତିନଟ ଛଅ ହେଲା ଛଅଟାରେ ପୁଣି ସନ୍ଧ୍ୟା ହେଇଯାଉଛି ଛଅଟାରୁ ପୁଣି ଆସିବେ କେମିତି ଏଠି ପହଞ୍ଚୁ ପହଞ୍ଚୁ ନଅଟା। ସାଢେ ଆଠଟା ଆଟ୍ ଟା ପାଖାପାଖି ହେଇଯିବ। ସେ ଆସିବେ କୋଉଠି କହିଲୁ ସେଠୁ ଆସିବେ ବରମୁଣ୍ଡା ବସଷ୍ଟାଣ୍ଡ ହେଲା। ବରମୁଣ୍ଡା ବସଷ୍ଟାଣ୍ଡ ରୁ ପୁଣି ଆସିବେ କଟକ ନ ନଖରା ନଖର ରୁ ଆସିବେ ପୁଣି ଏଠିକି। ନଖର ର ଏଇଠିକି ଶୁଣୁ ଶୁଣୁ ନଖରା ରାତିରେ ହେଲା ନଖର ର ଆମ ହଷ୍ଟେଲ କୁ ରାତିରେ ବସ୍ କି ଅଟୋ ଯାଉଛି ନା ନାଇଁ ଲାଇନ ଅଟୋ।
ଅଟୋ ଥିବ କେ ଜାଣିବା। ସିକୁରୁଟି ଅଙ୍କଲକୁ ପଚାରିବାକୁ ପଡିବ, ତମେ ଶିକୁନ୍ତି ଅଙ୍କଲ ପଚାରୁନୁ?
ହଁ ହଁ ଏ ମୋର ନମ୍ବର ଅଛି। ହଉ ମୁଁ ପଚାରିବି କଲ୍ କରିବି ଯାଉଚି ନା ନାଇଁ ଲାଇନ ଅଟେ ଆସେ ନା ନାଇଁ।
ହଁ ହ ଆସୁଥିବ ଅଟୋ ମଟ ଆସୁଥିବ। କେଇଯାଣି ବସ ହଁ ହଁ।
ଲାଇନ ଅଟୋରେ ଯାହା ବି ଲୋକ ଆସୁଥିବେ ନା।
ହଁ।
ହୁଁ।
ସେଠି ପହଞ୍ଚି କେତେବେଳେ ଆସିକି ହଷ୍ଟେଲରେ।
କଣ କହିଲୁ?
ରାତିରେ ହଷ୍ଟେଲରେ ସେ ପହଞ୍ଚିବି କେତେବେଳେ ଆସିବି?
ହଁ ତାଙ୍କ ଛଅଟାରେ ସ ଛଅଟାରୁ ବାହାରିବେ ଛଅଟାରୁ ବାହାରିବେ ମାନେ ସେଠୁ ବାହାରୁ ବାହାରୁ ହେଇଯିବ ସାଢେ ଛଅ ସାଢେ ଛଅଟା ସାଢେ ଛଅଟ ରୁ ହଁ ଆଠଟା କି ସାଢେ ଆଠଟା ହେଇଯିବ।
ମ୍ୟାମଙ୍କୁ କହିି କୁହାଇକି ଯିବିନା।
ହଁ ଆଉ ତା ଆଉ ମୁଁ ପଚାଶ ଦିନ ହବ ଆମ ବସ୍ ଚାଲିଛି ନା ନାଇଁ ସେ କହିଲା ହଁ ଚାଲୁଛି ସେଠୁ ଚା ଚାଲୁଛି ସାଢେ ଛଅ ସାତଟା ସାରି ବସ ଅଛି କହିଲ ଆମ ବସ ସାତଟା ରାତି ସାତଟା ସାରି ବସ ଅଛି। କିନ୍ତୁ ବରମୁଣ୍ଡା ବ ବରମୁଣ୍ଡାଟାକୁ ସିଏ ପୁରା ପ୍ରପର ବରମୁଣ୍ଡାଟାକୁ ସେ ଯାଉନି ସିଏ ସେ ଫାଷ୍ଟେ ଏ ଫାୟାର ଷ୍ଟେସନ ପାଖରେ ଓହ୍ଲଉ ଅଛି ଗୋଟେ ରହୁଛି ଗୋଟ ଯାଉ ସେପଟେ ଯାଉଛି ହେଲା ଫାୟର ଷ୍ଟେସନ ପାଖରେ ଗୋଟେ ଯାଉଛି। ଆଉ ଗୋଟେ କୋଉ ବାଟେ କହିଲ ଯାଉଛି ତ ତାକୁ କହିବୁ ସେ ଫାୟାର ଷ୍ଟେସନ ପାଖରେ ଓହ୍ଲେଇ ପଡିବେ ସେଇଠୁ ବସରେ ପଳେଇବେ କଟକକୁ ନଖରା ସାରି ଆଉ
କେଜାଣି କଁ ପାଇଁ ଆସିନି ପା ସ୍ମୃତି ଦିଦି ପଚାରୁ ଥିଲେ ପପାଲି କାହିଁ ଆସୁନି? ହଁ ଏଠି ମାନେ ଏବେ ବିରି ବିରି ହେଇକି ଗୋଟେ ଫଳିଗଲା। ପାଉଡ଼ର ନାଁ ହଁ। ଏଇରେ ଗରମ ବି ଏଠି ହଉଛି ନା କିନ୍ତୁ ଏଠି ବିରି ବିରି ହେଇଗଲା। ଜଙ୍ଗଲ।
ଧୂଳିମୂଳି ପାଇଁ ବଧେ ହେଇଯାଇଥିବ।
ବଧେ ହେ
ହୁଁ।
ହୋଉ ଏସବୁ କଥା ତାହେଲେ ତ ଏ ଏଇ କଲଟା ସରୁ ମୁଁ ତମକୁ ଗୋଟେ ଇନଷ୍ଟ୍ରେଟିଙ୍ଗ କଥା କହିବି।
ହଉ ଠିକ ଅଛି ତାହେନେ।
ହଁ ତମେ ବି ଭାବିକି ରଖ ଗୋଟେ ଗୋଟେ ବଡ ବଡ କଥା ସବୁୁ
କଣ ଇନଷ୍ଟ୍ରେଟିଙ୍ଗ କଥା?
ଏଇ ଯୋଉ ପ୍ରିୟ ଦର୍ଶିନୀ ଘରେ କଥା କଇ ପ୍ରିୟ ଦର୍ଶିନୀରେ କଣ ହେଇ ଯିଏ ଶୁଣିବ ସକ ହେଇଯିବ।
ମା କଣ ହେଇଚି ତାର?
ଆରେ ସେ ଯଉ କଣ କହିଲ କାହ୍ନା ଭାଇଙ୍କ ସହିତ ଯାଉଥିଲା ହେଲା। ଯାଉ ସେଟା କଣ କହୁଛି ପାଗଳ ଭଳିଆ ଯୋଉ ଆରେ ଘରେ ମୁଁ ଥିଲି ହେଲେ ମୁଁ ତ କିଛି ଜାଣି ସେ ସମସ୍ତେ କଥା ହୁଏ ଏମତି ନର୍ମାଲି ଆମେ ଏମତି ବେଳେବେଳେ ମ୍ୟାସେଜ କରେ ମୋ ଷ୍ଟାଟସର ରିପ୍ଲାଏ ବି ଦିଏ ମୁଁ ତ ଏତେ ମେସେ ମେସେ କରେନି ତାକୁ ସିଏ କରେ ମେସ ଷ୍ଟାଟସ୍ ରିପ୍ଲାଏ ଦବ। କି କଣ ବେଳେ ବେଳେ ପଠେଇବ ହଁ ହଁ ପଢ଼ିଲା ହଁ ସେ ସବୁ ଠିକ ଅ ଚି ସିଏ ବା ଆସିଥିଲା ଭାରି ଯୋଉ କଣ କହିଲ ପୁଣି ଆସିକି ତା ସବୁ ସେ ଯୋଉ ଆମ ରୁମ ଏପଟ ଯୋଉ ଆଦ୍ୟାସା ନଥିଲା।
ହୁଁ ହୁଁ ହୁଁ।
ସେ ତଳୁକୁ ପଣେଇନିକି?
ହୁଁ ହଁ ଆରେ ଏପା ଅଙ୍କିତା ନା କଣ ଉପରେ ଆସିକି ରହିବ କହୁଥିଲେ ନା ନାଇଁ ଓହୋ ସେ ଉପର ରହିଛି ନାଁ ଆଉ କିଏ ତଳକୁ ଗଲା କିଏ?
ତଳକୁ ସେ ଆଦ୍ୟାସା ଦିଦି ଗୋଟେ ଜଣ ନଥିଲେ ଅନନ୍ୟା ଆଦ୍ୟାସା ମୋଟାଟା
ହଁ ହଁ ହଁ ମୋଟା ହେଇକି ଯିଏ।
ସିଏ ପ୍ରିୟଦର୍ଶନୀ ରୁମକୁ ଯାଇଛି ଭାରି। ପ୍ରଜ୍ଞା ହରିଆ ଅଛନ୍ତି ତାଙ୍କ ସାଙ୍ଗ ସିଏ ସମସ୍ତେ ଅଛି ସିଏ ଯାଇଛି। ତା ପ୍ରିୟଦ ବେ ସବୁ ଅଳିଆ ଅଳିଆ କରିଦେଇଥିଲୁ ତ ସେ ସଇତ ଆଇଥିଲା ଗୋଟେ ଦିନ ପାଇଁନ୍ତ ତାର ସବୁ ସଜା କରି କରିକି ସବୁ ଯାଇଥିଲା। ତାପରେ ଯାଇଛି ଆମେ ଆମର ସେଇଠି ରହିଲା ତ। ତାକୁ ଆମେ ମନା କରୁଛୁ। ତୁ ସେଠି ରହନି କହିଲି ଉପରୁ ବେଡ କଣଙ୍କା ଅଛି ପଳେଇ ଆସି ଯୋଠି ହେଲେ ଗୋଟେ ତାର ତ ପରା ସେ ଜିଦି ଧରି ସେଇଠି ହିଁ ରହିବି।
ସେଟି କଣ ପାଇଁ ଜିଦି ଏତେ।
ସିଆଳି ଆରେ ସିଏ କଣ କରୁଛନ୍ତି ତାର ଟିକେ ଡ୍ରଇଂଙ୍ଗ ମଇଂଙ୍ଗ କରେତ ତାର ସବୁ ମାନେ କହିଲ ସବୁ କରିଛି ତ ସେଠି ତା ବେଡ୍ ରେ ତା ବେଡ୍ ପା
ଓହୋ ହୋ ସେଇଥିପାଇଁ ସେ ଆଉ ଆସିତେ ଇଛା ଅହଂ ହଉ। ଏତେ ଚିତ୍ରିତ୍ର କରି ଭଲ ଲାଗୁନ ତାକୁ ସେ ହଁ ତାଙ୍କ ରୁମରେ ଯୋଉମାନେ ଥିଲେ ପଳେଇଲେ ନା ସେମାନେ ଯୋଉ କିଏ ଥିଲା ତ ସେ ଛ ଟଙ୍କା ଶକୁ ସୁକୁ ତ ତାଟି ଆଣି ରଖିଛ ତୋ ମା
ହ ମୁଁ କରଛି ତମେ କର ତମେ କର।
ର ର ର ହଁ ହଁ।